ଆଜ୍ଞା କଣ କରୁଛନ୍ତି?
ନା ବସିଛି ଖଲି ପୁଅର ଟିକେ ଖାଇବା ବସି ହେଇଛି।
ଆ ଆଜ୍ଞା
ପ୍ରେସରରେ ବସେଇଛି ତ ବସିଛି ତାର ଖିଚିଡି ହବ
ଓହୋ ଓହୋ ପୁଅର ଖିଚଡ଼ି ରେ କଣ କଣ ପକଉଛନ୍ତି କି?
ପୁଅର ଖିଚେଡ଼ି ଚାଉଳ ଏ ଯ ଚାଉଳ ଡାଲି ମାନେ ସ୍କୁଲ କୁଟେ ସ୍ଲ ସ୍କୁଲ ଆଉ ରାଜ ଖଣ୍ଡ ଖଣ୍ଡ
ଆଜ୍ଞା ଆଉ ମୁଁ ବି ଆମର ଏଠି ଗୋଟେ କୁନି ଝିଅ ଟାକୁ ବି ବନେଇକି ଦଉଛି। ସେମିତି ବନେଇକି ଦଉଥିଲେ ଏବେ ଭାତ ଖାଇଲାଣି ସିଏ ଆଗରୁ ଯେମିତି ତାକୁ ଗା ଗାଜର ଅମୃତଭଣ୍ଡା କଖାରୁ ଆଳୁ ଏସବୁ ପକେଇକି ଚାଉଳ ଟିକେ ପକେଇକି ଡାଲି ଟିକେ ପକେଇକି କାଜୁ ମାନେ ପୁରା ଗୁଣ୍ଡୁ ଗୁଣ୍ଡୁ କରି ପୁରା କାଟିକି ଘିଅ ଟିକେ ପକେଇକି ଫୁ ଟେଇକି ଦେଲେ ସେ ଖାଉଥିଲା ଖିଚିଡି
ସେ କଣ ଡାାଇରେକ୍ଟ ପକେଇ ଦେଉଥିଲେ କାଜୁ
ନାଇଁ ନାଇଁ କାଜକୁ ପୁରା ଛୋଟ ଛୋଟ ଛୋଟ ଛୋଟ ଗୁଣ୍ଡ ଗୁଣ୍ଡ ପୁରା ଯେମିତି ଚାଞ୍ଚିଲେ
କଇଁଚି ଯୋଉ ଛୁରୀରେ ଏମିତି ଚାଞ୍ଚିଲେ ପୋଟଳ ଚୋପା ଯେମିତି ଚାଞ୍ଚିଲେ ବାହାରିଯାଏ। ସେ କାଜୁକୁ ଏମିତି ଛୋଟ ଛୋଟ କରି ଚାଞ୍ଚି କି ପକେଇଲେ ହଉଥିଲା ତ
ଆଚ୍ଛା ତ ଝିଅ ସେ ଝିଅ ମାନେ କେତେ ମାସରୁ ଖାଇବା ଲାଗିଲାଣି
ୟିଅ ତ ମୁଁ ଆ ଗୋଟେ କହିବାକୁ କହିଲେ ତାକୁ ବର୍ଷେ ହେଲା ସେ ଖିଚୁଡି ଖାଉନଥିଲା ସିଝା ଖାଉଥିଲା। ତାପରେ ବର୍ଷେରୁ ଆଉ ଗୋଟେ ବର୍ଷ ପର୍ଯ୍ୟନ୍ତ ମାନେ ଆହୁରି ନଅ ମାସ ପର୍ଯ୍ୟନ୍ତ ପୁରା ସେ ଖିଚୁଡି ଖାଇଲା। ଏବେ ସେ ବଡ ହେଲାଣି ତ ଆଉ କଣ ଖିଚୁଡି ଦବୁ ବୋଲି ଭାତ ଦଉ ମୁଁ ତାକୁ ଭାତ କଲେ କଣ କରୁଛି ନା ଭାତ ଟାକୁ ଆଗେ ନରମ କରିକି ଫୁଟେଇ ଦଉଛି ଆମର ଯୋଉ ଭାତ କରୁଛି ତାଈରୁ ଅଳ୍ପ ଭାତ ନେଇକି ପ୍ରେସର ରେ ବସେଇକି ନରମ କରିଦଉଛି। ସେ ନରମ କରିଦେଲେ ଯୋଉ ଆମର ଯୋଉ ତରକାରୀ ହଉଛି ସେ ତରକାରୀ ଦେଇକି ସେି ଖାଇଦଉଛି।
ଆଚ୍ଛା ମାନେ ଯୋଉ ରା ରାଗ ମସଲା ମସଲି ଖାଉଛନ୍ତି ସେ
ହଁ ରାଗ ମସଲା ମସଲି ଏତେ ଖାଉନି ତାହିଁରୁ ଆଳୁ ଟାକୁ ଭଲସେ କାଢିକି ସ ମାନେ ଭାତରେ ହାତରେ ପୋଛିଦେଲେ ସେ କାଢିଦେଲେ ଖାଉଛି। କି ଏମତି ଆମ୍ବ ଦହି ଆମେ କେ ଟିକେ ପେଟ ଫେଟ ଗରମ ହବ ନା ଦହି ଦେଲେ ବି ଭାତରେ ଖାଉଛି।
ଆଛା ଆଛା ଆଉ କଣ ନନ ଭେଜ କଣ ଖାଉଛନ୍ତି କି
ନନ ଭେଜ କହିଲେ ତ ତ ଖାଉନଥିଲା ଆଗରୁ ଏକେ ଏ ଏଇଠିକି ମୁଁ ପଳେଇଥିଲି କଲେଜ ଆସିଲା ପାଖରୁ ତ ମୁଁ ତାକୁ ଦେଲେ ସେ ଖାଉଛି ମାନେ ନନଭେଜ ରେ ଅଣ୍ଡା ଯେମିତି ପିଆଜ ଫି ଆଜ ପଡ଼ିଲେ ତାକୁ ତା ଟିକେ ଭଲ ଲାଗୁନି ସେ ଖାଉନି ଏମିତି ଲୁଣ ଖାଲି ପକେଇକି ଅଣ୍ଡାରେ ଭାଜି ଦେଲେ ଖାଉଛି ସିଏ ଟିକେ ଲୁଣ ହଳଦୀ ପକେଇ ନାଇଁ ସିଝା ଖାଉନି ତ ସିଝା ଖାଇବାକୁ ଗଲେ ଥୁ ଥୁ କରିଦଉଛି। ଚି ନେ ଖାଲି ଏମିତି ଲୁଣ ଆଉ ହଳଦୀ ପକେଇକି ଅଣ୍ଡା। ଏଟାକୁ ଖାଲି ସୋରିଷ ତେଲ ଟିକେ ଖାଲି ଗୋଟେ ସାଇଡ ଟିକେ ଦି ସାଇଡ୍ ଭାଜି ଦେେଲେ ଏମିତି। ସେ ଖାଇ ଦଉଛି। ଆଉ ମାଛ ମାଛ ଆଜ୍ଞା ଆଜ୍ଞା।
ଏ ଡେଲି ଦଉଛନ୍ତି ନା କଣ ଅଣ୍ଡା ନା ବି
ନା ଡେଲି ଅଣ୍ଡା ଦଉନୁ ଯେବେ ଆଇଁଷ ବାର ରହୁଛି ସେ ଯେ ଯୋଉଦିନ ମାଛ ଆସିଛି ସେ ଖାଲି ମାଛ କବ ବି ଏମିତି ଲୁଣ ହଳଦୀ ପକେଇ ଖାଲି ଟିକେ ଏମିତି କଡାକ କରିକି ଭାଜିଦେଲେ ସେ ଖାଉଛି। ନହେଲେ ଏମତି ଚିକେନ ରେ ଖାଉନି କିଛି ମାନେ ଚିକେନ ଯୋଉ ପକୋଡା ଫକୋଡା ସେ ତା ମାମା କିଣିବାକୁ କିଣିବାକୁ ଦେଲେ କିଣିକି ଆଣିଲେ ସେଇଟା ଟିକେ ଖାଉଛି ନହେଲେ ଚିକେନ ଟା ଖାଉନି। ଏ ସେଦିନ ଥରେ ଆମେ ବିରିୟାନୀ ଆଣିକି ଖାଉଥୁଲୁ ସେ ଦେଖି କି ଖାଇଲା। ଟିକେ ଖଣ୍ଡେ ଖାଇଲା ବେଶି ଖାଉନି ମାଛ ଆଉ ଚୁଙ୍ଗୁଡ଼ି ଅଣ୍ଡା ଟା ଖାଉଛି।
ଆ୍ଛା ତ ଏବେ ଝିଅକୁୁ କେତେ ବର୍ଷ ହେଲାଣି?
ଝିଅକୁ ଦି ବର୍ଷ ଆଉ ଗୋଟେ କେତେ ମାସ ହବ ବୋଧେ ମତେ ତେ ଠିକରେ ଜଣା ନାହିଁ ଦି ମାସ କେତେ ବର୍ଷ ହବ ଆଉ।
ଅହ ଜଉ ଭାତ ଖାଇବାର ଲାଗିଲେଣି।
ହଁ ଭାତ ଖାଉଛି କେବେ କେବେ ଏମତି ବେଶୀ ଟିକେ ଖାଇଦେଲେ ମାନେ ଖାଉଛି ତଆଉ ଆମେ ଖାଉଛି ସେ ଦେଖି ଅଧିକା ଆଉ। ମାନେ ଭୋକ ଫୋକ ଲାଗିବ କାଳେ ଶୋଇ ପଡୁଛି ନା ପାଞ୍ଚଟା ପର୍ଯ୍ୟନ୍ତ। ତ ସେଥିପାଇଁ ଏ କେବେ ଟିକେ ଅଧିକା ଖାଇଦେଲେ ବାନ୍ତି କରିଦଉଛି ସେଇଥିପାଇଁ ତାକୁ ଜାଣିକି ଆଉ କେବେ ଅଧିକା ଦଉନି। ଅଧିକା ନଦେଲେ କଣ ହବଯେ ସେ ଲା ତାହେଲେ ସିଏ ନିଜେ ନିଜେ ଚାହୁଁଛି ଯେ ମାନେ ଖାଇବିନି ବାନ୍ତି କରିଦେବି ଏମିତି କରୁଛି।
ହଁ ଛୁଆମାନେ ତ ନାଟକ କରନ୍ତି ଖାଇବା ପାଖେରେ ଚିକେନ ବୋଧ ହେଲାଣି।
ଥରେ ଥରେ ବି ଏମିତି ହାତ ପୁରେଇକି ବାନ୍ତି କରିଦଉଛି ମାନେ ଖାଇବନି ଟିକେ ଜିଦି କରୁଛି ମାନେ ଆଗରୁ ଖାଇ ଦଉଥିଲା ଏବେ ଏଇ କେତେ ଦିନ ହବ ଦଶ ପନ୍ଦର ଦିନ ହବ ଖାଉନି ଏତେ ଜିଦି କରୁଛି। ହୁଁ ତା ମାମା ରାଗିକି ତାକୁ ବାଡଉଛନ୍ତି।
ଆ ମାନେ ଗରମ ହଉଛି ନା। ଛୁଆ ମାନେ ଗରମରେ ମଧ୍ୟ ଖାଇବା ଖାଇବା ପସନ କରନ୍ତିନି ମୋ ପୁଅ ବି ବହୁତ ହଇରାଣ କରୁଥିଲା ଖାଇବା ପାଇଁ।
ଉ ହୁଁ।
ପ୍ରଥମେ ତାକୁ ସିଝା ମାନେ ମୁଁ ଏପଲ ସିଝା ଦେଇଥିଲି ଏପୁଲ ସିଝା ସେଗୁଡା ମାନେ ଦଶ ଦିନ ଖଣ୍ଡେ ଖାଇଲା ଆପୁଲ ସିଜା ତାପରେ ଆଉ ଖାଇବା ପସନ୍ କଲାନି ସେ ସିଜା ଦେଖିଲେ ଏମିତି ବାନ୍ତି କରଥିଲା ଏବେ ଏପୁଲ ଦ ମୁଁ ତାକୁ କା କାଟିିକି ମାନେ ଛୋଟ ଛୋଟ କାଟିିକି ସ୍ମାସ କରିିକି ଦିଏନା ସେଇଟା ବି ଖାଏନି ଏପୁଲ ଖାଏନି। ତ ଆପୁଲ କୁ ସେ ପସନ୍ଦ କରେ ନି ତ କଦଳୀ କଦଳୀ ପସନ୍ଦ କରେ। ଆମ୍ବ ଖାଏ। ଆମ୍ବକୁ ଦେଲେ ମାନେ ଆମ୍ବ ଦିନ ସାରା ଦେଲେ ଖାଇବ ସିଏ। ଆଉ ମାନେ ଗୋଟା ଗୋଟା ଏମିତି ଧରେଇ ଦେବାର ଅଛି ତାକୁ।
କୁଆଡେ ଯିବ।
ଆଉ ଯୋଉ ଯୋଉ ନଉ ମାସ ଖିଚୁଡି ଦେ କହୁଥିଲ ଖିଚୁଡିର କଣ ଏଇ ମାନେ ଏମିତି ହିଁ ବନଉଥିଲେ ଯାହା କହିଲେ ଅମୃତଭଣ୍ଡା।
ହାଁ- ସେମ୍ତି। ମୁଁ କନ୍ କର୍ଥି ଆଗ ଟିକେ୍ ଘିଅ ପକେଇକି ତାକୁ ଭାଜି ଦଉଥିଲି। ଭାଜି ଦେଲା ପରେ ତାକୁ ପ୍ରେସର୍ ରେ ପକେଇକି ପାଣି ପକେଇକ ସିଟି ମାରିଥିଲି।
ତାମାନେ ଯୋଉ ଡାଲି ଚାଉଳ ଆଉ ଯୋଉ ପରିବା ଯାହା ପକଉଛୁ ସବୁ ଗୁଡା ଭାଜି ଦଉଥିଲ।
ଆଜ୍ଞା।
ତ ସବୁ ଭାଜିଛିକି ଲୁଣ-ଲୁଣ ପୋକଉଥିଲ ନା
ବାଇଆ ଆଜ୍ଞା ମୁଁତେ କାହିଁ କହିଲେ?
ଲୁଣ ପକ୍ଉଥିଲ ନା
ହଁ ଲୁଣ-ହଁ- ଲୁଣ ହଳ୍ଦୀ ଟା ପଡୁଥିଲା ଆଉ କିଛି ମସ୍ଲା ମସ୍ଲି ପଡୁନଥିଲା ଲୁଣ ହଳଦୀ ଘିଅ ଟା ପଡୁଥିଲା। ଦୁଇ, ତିନ୍ ଟା ଜିନିଷ ଲୁଣ, ହଳଦି, ଘିଅ ଆଉ ଯା ଯାହାର ପରିବାର ଉଁ ଯାହା ଖାଉଛି-। ସବୁ ପରିବା ଟିକେ ପହଉଥିଲ ଏ ମଟର୍ ମିଳୁନ ଥିଲା ଆଗରୁ ମଟର ମିଳୁ- ଥିଲା ଗ୍ରୀନ୍ ମଟର୍ ଗ୍ରୀନ୍ ମଟର୍ ବି ଟିକେ ପକଉଥିଲୁ। ବିନ୍ସ ଗ୍ରୀନ୍ ମଟର୍ ମାନେ ଯାହା ଟିକେ ଟିକେ ପରିବା ଏ ସେ ତାକୁ ବି ମାନେ କୋଉ ଦିନ ଅଧିକା ଟିକେ ହେଇଗଲେ ହୁଁ ଖିଚିଡି ରଖିଦେଲେ ସନ୍ଧ୍ୟାରେ ସେ ଖୁସିରେ ଖା- ସନ୍ଧ୍ୟାରେ ସେ ଖୁସିରେ ଖୁସିରେ ଖାଇ ଦଉ ଥିଲା ଏବେ ଆଉ ତାକୁ ସୁପିଲା ବଡ ହେଲାନି ଟିକେ ତାକ ଟେଷ୍ଟ୍ ଖୋଜୁଛି ସିଏ।
ଆଁହାଁ ଆଚ୍ଛା ତ-ଓ-ତୋ
ଫୁ ଆଜ୍ଞା।
ହଁ-ହଁ ସେ ଛୁଆ ଗୁଡାକୁ ସେମାନ ପଳାଇ ସେମାନେ ତେ ତେମାନେ ଜାଣିବେ ସେଠୁ ଖଟା, ମିଠା ଟା ମିଠା ସେମାନଙ୍କ ରାଗି ଯାଇଥିବ।
ହଁ ମୁଁ ସେଦିନ ତାକୁ ଟିକେ ଲେମ୍ବୁ ପାଣି କରିକି ଦେଇଥିଲି ଲେମ୍ବୁ ପାଣି ରେ ଟିକେ ଲୁଣ କମ୍ ହେଇଯାଇଛି ମତ୍ ତେ କହୁଛି ଏ ଦିଦି ଟିକେ ଲୁଣ ଦିଅ ତ ମୁଁ ପକେଇବି ଏମ୍ତି ମତେ କହୁଛି। ତାକୁ ଲୁଣ ଟେଷ୍ଟ୍ ବି ଜଣା ପଡୁଛି।
ଚ୍ଛା-ଆଚ୍ଛା କ ମାନେ କଥାବାର୍ତ୍ତା ପୁରା ଆ-ଭଲ୍ ସେ କଥା ହଉଛନ୍ତି ଏବେ।
ହଁ ଭଲସେ କଥା ହଉଛି।
ହୁଁ।
ଏବେ ଟିକେ ବେଶୀ ଜିଦି କରୁଛି ଖାଇବାରେ ଏମତି ଉଁ ମାନେ ଜିନିଷ ଗୋଟେ ଖାଇବାରେ ବହୁତ୍ ହେଇପାରେ। ବିସ୍କିଟ ଚକଲେଟ ଏସବୁ ଖାଇବାର ଟିକେ ଜିତି କରୁଛି ବେଶି ନହେଲେ ଆଉ ନହେଲେ ତାର ସବୁ ଭଲ ସବୁ ଖେଳୁଚି ସବୁ ଇଏ କରୁଛି କିନ୍ତୁ ମାମା ଆସିଲେ ମାମା କୁ ଦେଖିଦେଲେ ଆଉ ଖାଇବା ନା ଧରୁନି।
ଆଚ୍ଛା ଆଚ୍ଛା ମାମା ତାଙ୍କର କଣ ଜବ୍ କରନ୍ତି ନା କଣ?
ହଁ ଏଇଠି ସିଏସ୍ ଆରଙ୍କ ଡିପାର୍ଟମେଣ୍ଟ ରେ ଜବ୍ କରୁଛନ୍ତି।
ଆଚ୍ଛା ଆଚ୍ଛା।
ସବୁ ଦିଦି ପାଖରେ ରହିଲେ ସବୁ ଖାଇ ଦେଉଛି ମାନେ କିଛି ନାହିଁ ବି ଫିଟି ଫାଟି କିଛି କରୁନି ଏବେ ତା ମାମା ଆସିବେ ମାନେ ଟିକେ ତା ମାମା କୁ ଟିକେ ଧୀରେ କିନା ବସେଇ ଖୁଏଇ ଦେବେନି ଏତେ ଜୋର ସେ ତା ମାମା ଉପରେ ସେ ମାନେ ସେ ତ ବିରକ୍ତି ହେଉନାହିଁ ତ। ଏକା ଏକା ହେଇଯାଉଛି ନା କଣ କି ମାନେ ତାକୁ ବିରକ୍ତି ଲାଗି ଯାଉଛି ଗରମକୁ।
ଆଚ୍ଛା।
ନହଲେ ଦିନ ଦିନ। ହଁ ହଁ ସେ ତ ସବୁ ପିଲା ନା ମା କୁ ଦେଖିଲେ ଟିକେ। ହୁଁ ଆଉ ଦିନ ସାରା ଖେଳୁଛି ଦିନ ମାନ ପୁରା ସନ୍ଧ୍ୟା ସାତଟା ଆଠଟା ପର୍ଯ୍ୟନ୍ତ ଖେଳୁଛି ଭଲସେ, ତା ମାମା
ମାମା ଯେତିକି ସେ ମାମା ଯେତିକି ସମୟ ଆସୁଛି, ସେତିକି ସମୟ ଟିକେ ଜିଦି ମାନେ ଜିଦି ନାଇ ତ ଗେଲ୍ହା ଆଉ। ତା ମାମା ଯୋଉଟା ମନା କରିବ ସେ ସେଇଟା ଟିକେ ବେଶୀ କରିବ।
ଆଚ୍ଛା ସେ କଣ ସ ସଖାଳେ ଏବେ ସଖାଳେ କଣ ଜଳଖିଆ ଦୋକାନକୁ ଯାଅ ଜଳଖିଆ ଖାଉ ସେଇଟା ଖାଉଛନ୍ତି ନା ଆଉ କଣ ଖାଉଛନ୍ତି?
ଏ ଦି ଚାରି ଦିନ ମାନେ ତାର କଣ ଛତୁଆ ଟା ନ ଖାଇଲେ ତାକୁ କିଛି ପ୍ରୋଟିନ ମିଳୁନି ବୋଲି ତାକୁ ଛତୁଆ ଦଉଛୁ, ନହେଲେ ଯେମିତି ଆମର ଆମେ ଟିଫିନ ବନେଇବୁ, ମୁଁ କାଲି ଚକୁଳି ବନେଇଥିଲି। ଚକୁଳି ଖାଇଲା। ଆଜି ତାକୁ ପଡ ପି ପିଠା ବନେଇଥିଲି ସେ ପଡ ପିଠା ଟା ଖାଇନି କିନ୍ତୁ ସେ ତାକୁ ସେ ମୁଁ ଯୋଉ ଚଣା ତରକାରୀ ବନାଏ ତାକୁ ପସନ୍ଦ ନା କି କି ଆଣେ ସେ ତାର ସେଇଟା ଖାଇବି କହିବ, ସେ ସେଇଟା ଖାଇଥିଲା। ତାପରେ ସେ ସବୁ ଆମ ସହିତ ମା ତା ମାମା ସହିତ ଟିକେ ମୋ ସହିତ ଟିକେ ବସ ଖାଇସାରିଲା ପରେ, ଆଉଥରେ ତାକୁ ଟିକେ ଅଳ୍ପ ଛ ତୁଆ ଟିକେ କଦଳୀ ମିଶେଇି ଗୁଳେଇକି । କାଳେ ଭୋକ ଲାଗି ଯିବ ତ ସେଥିପାଇଁ। ଏବେ ପୁଣି ଏବେ ଖୁଆଇଲି କଣ ଭାତ ସେ ଶୟବିନ ଆଳୁ ତର ଆଉ ମିଠା ଗୋଟେ କାଲି ତା ମାମା ମିଠା ଆଣିଥିଲା ଦେଖିଛି ତ ମିଠା ଖାଇବି କହିଲା ସେ ଭାତ, ହଁ ମିଠା ପସନ୍ଦ ପା। ମିଠା ମିଠା ପସନ୍ଦ ମାନେ ମିଠା ଅଲଗା ପ୍ରକାର ପସନ୍ଦ। ମାନେ ମିଠା ଦେଖିଛି ତ ସେ ତିନି ଥର ସକାଳୁ ମାଗିଲାଣି ତା ମାମା ମନା କରୁଛନ୍ତି ବୋଲି ମୁଁ ଦେଇନାହିଁ। ନହେଲେ କେତେ କାନ୍ଦିକି ମିଠା ଖାଇଦେ। ମାନେ ମିଠା ଫ୍ରିଜ ରେ ରଖ ଖିଆହବନି ପରା, କାନ୍ଦିବ। କୋଉଠି ଗୋଟେ ଦିଟା ଖାଇବ, ତାପରେ ଫିଙ୍ଗିବ କିନ୍ତୁ ରଖେଇଦବନି କିଛି।
ଏବେ ଦେଲି ମିଠା ଗୋଟେ ଖାଇବ କହିଲ ତ ମୁଁ ଦେଇଦେଲି। ଭାତ ମିଠା ଆଳୁ ଚକୁଡୁ ଦେଲି ଡାଲି ଟିକେ ଦେଲି ଖାଇଦେଲା ତ।
ଆଜ୍ଞା?
ଦିନ କୁ ଏସବୁ?
ତି କରିକି ସକାଳେ ଉଠିଲା ଥରେ ଟିକେ ଖାଇଲା। ପୁଣି ବାରଟା ଗୋଟେ ବେଳକୁ ଖାଇବ, ଏବେ ସାଢେ ବାରଟା ଏ ଏବେ ଖାଇଲା। ଶୋଇପଡିବ ଏବେ ତିନି ଦି ଘଣ୍ଟା ଶୋଇ, ଦି ଘଣ୍ଟା ତ କେବେ ଏତେ ଶୁଏନି, ଘଣ୍ଟେ ଶୋଇ ପଡିବ, ଘଣ୍ଟେ ଶୋଇପଡେ ନିହାତି। ଘଣ୍ଟେ ଶୋଇ ପଡିଲେ ଉଠିକି ପୁଣି ମୋ ସହିତ ଟିକେ ଖେଳିବ। ଖେଳିଲେ ଖେଳିଲେ ଛଅଟା ବେଳକୁ ମୁଁ ତାକୁ ଟିକେ ଚୁଡା ଓଟସ ଭାଜିକି ଗ୍ରାଇଣ୍ଡିଙ୍ଗ କରିକି କ୍ଷୀରରେ ଫୁଟେଇଦେଲି ସେ ଖାଇଦିଏ।
ଆଉ କ୍ଷୀର ମାନେ କଣ ତାର ମାନେ
ନାଇଁ ପାଉଡର କ୍ଷୀର ନାଇଁ, ଆମର ଏଇଠୁ ଆସୁଛି କ୍ଷୀର ତ, ସେ କ୍ଷୀର ଆସୁଛି ସେ କ୍ଷୀର ଟା ଆସିଲେ ହୁଁ ତାକୁ ଗରମ କରିକି ମୁଁ ରଖିଦଉଛି। ଏବେ ତ ଦିନ କ୍ଷୀରଟା ଗରମ କରିକି ମାନେ ତାହିରେ ଫୁଟିଲେ ତାରେ ଟିକେ ଗୁଡ ପକେଇକି। ମାନେ ଗାଈ କ୍ଷୀର ଗୁଡ ପକେଇକି ଫିଟେଇ ସାରିଲା ପରେ ସେ ମୁଣ୍ଡାଟାକୁ ପକେଇକି ଏମତି ଫିଣ୍ଟି ଫିଣ୍ଟି ଫିଣ୍ଟି ଫିଣ୍ଟି ଫିଣ୍ଟି ମାନେ ଯେମିତି ଯୋଉ ବଲସ ଗୁଡା ରହିବନି ସେମିତି ଦେଖିଲେ। ଯୋଉ ଦିନ ଟିକେ ବୋଲ୍ସ ଭଳିଆ ରହିଯାଇଥିବ ମାନେ ମୁଁ ଥଣ୍ଡା ହେଇଯାଇ ଯ କ୍ଷୀରଟା ପକେଇ ଦେଇଥିବ କେତେବେଳେ ସେଇଦିନ ଆଉ ସେ ଖାଇବନି। ସେଇଥିପାଇଁ ଟିକେ ଦେଖିକି କଲେ ସେ ଖାଇଦିଏ।
ଆଚ୍ଛା
କ୍ଷୀରରେ ଫୁଟେଇଦଲେ ଖାଇଦିଏ। ଏବେ ମଝେ ଏମିତି ସବୁଦିନ ଚୂଡା ଦିଏନି କେବେ କେବେ ଏମିତି କିଛି ବି ଗ୍ରାଇଣ୍ଡିଙ୍ଗ କରିକି କାଜୁ ସୁଜି ଭାଜି ଦିଏ। ଗ୍ରାଇଣ୍ଡିଙ୍ଗ କରିଦିଏ କାଜୁ ସୁଜି ଭାଜିି ଗ୍ରାଇଡିଙ୍ଗ କରଲା ପରେ ଟିକେ ଏମତି କ୍ଷୀରରେ ସେମତି ଓଡସ ଯେମିତି ଫୁଟାଏ ସେମିତି ଫୁଟେଇଥିଲେ ସିଏ ବି ଖାଇଦିଏ।
ଆଛା ମୋ ପୁଅକୁ ଏଇଗୁଡାକ ପସନ୍ଦ ନାହିଁ ମିଠା ତ ବିଲକୁଲ ପସନ୍ଦ ନାହିଁ। ମାନେଟା ତ ଦେବା କଥା ନୁହ ବର୍ଷ
ଖାଇ ଦଉଛି ତ
ମାନେ ଡାଇରେକ୍ଟ ମିଠା ଦେଲେ ଖାଇଦିଏ ସେ। କିନ୍ତୁ ଏମତି ଗୁଡରେ ମିଶିକି ମୁଁ ମୋର କହୁଥିଲି। ତ ସେ ଯଦି ମାନେ ଖାଇବାକୁ ବହୁତ ହଇରାଣ କରେ ପୁଅ ମୋର। ସେତେବେଳେ ଯୋଉ ନୂଆ ନୁଆରେ ତାକୁ